ଏତେ ଲେଟ ରେ ଉଠେଇ ଲ ଯେ।
ଲେଟ ଉଠେଇ ଲ ଯେ ଓ ହୋ ଉଠେଇ ଦେଇ ରଖିଦବ ନା କଟି ଯାଇଲେ। ହୁଁ ହୁଁ। କୋଉଠି ଅଛ?
ହାଲୋ।
କୋଉଠି ଅଛ?
ରାସ୍ତା ରାସ୍ତାରେ।
ମାଇଧର ପଟେ।
ନାଇ। କଲେଜ ଛକ
ଓ ଓ। ମା ଏଇ ପଟେ ଦେଖିଛ ଯେ ଜାଗା କୁ କୁଆଡେ କୁହ ତ ବସଷ୍ଟାଣ୍ଡ ପଟେ ଦେଖିଛନ୍ତି।
ହି ହି ହି ହି ହା ହା ହା ହା।
କନଫର୍ମ ନାହିଁ ଠିକ୍ ନାହିଁ କାହିଁକି ଏପଟେ। ଏପଟେ ସେ ଅଙ୍କଲ ମାନେ ପରେ କେହି ବି ଭାଗ କରୁନାହାନ୍ତି କେବେ ସେମାନେ ଭାଗ କରିବେ। କେବେ ସେଟା କରିବେ। ହୁଁ।
ଜାଗା କଥା ଏତେ ସହଜ ହବ ନାହିଁ ଆମ ଟା ହଉନାହିଁ ଆଉ।
ହଁ ପରା ମାଇଁ ଆଜି ବି କହୁଥିଲେ ତୁମର ଆଉ। ସେ ସୋନାଲି ମାନଙ୍କର ଲାଗିଛନ୍ତି ବୋଲି।
ହଁ ସେଟା କେସ୍ ସବୁ ଆମର ଜିତା ହଉଛି ସେମାନେ ଛାଡୁନାହାନ୍ତି। ତମେ କାହିଁକି ଛାଡିଦବୁ?
କଣ ଆମ ପ୍ରତି ନେଗେଟିଭ କରିଥିଲେ ନା ତାଙ୍କ ପ୍ରତି।
ନାହିଁ ନା ସେମିତି କିଛି ନାହିଁ ଯେ। ଆଉ ମୁଁ କହିଲି ମା ଏପଟେ ଜାଗା ମିଳିଲା ନାଇଁ କି କହିବାରୁ। ଏପଟେ ଜାଗା ବିକିଲେ ତ ବାସନ୍ତୀ ଘରେ ଆଗ ବି ବିକିଦେଇ ଥିଲେ ତାଙ୍କର ଆଉ ତାଙ୍କର ଭିତରେ କେମିତି ଲାଗିଛନ୍ତି ବୋଲି ମତେ କହିଲେ ଯେ
ହ
ଓହୋ ବାସନ୍ତି ଘର ଜାଗା କେଇଟା ଅଛି ଯେ ସେମାନେ ବିକିବେ।
ହଁ
ହେଲା।
ଯେ ଏଟା ବିଧିର ବିଧାନ।
ମତେ ମନା କରୁଛୁ ମୋ ଆଡେ କହିବା ପାଇଁ ନିଜେ କହୁଛୁ।
ଏ ଭଗବାନ। ହେଇପାରିବନି ହି ହି ହା ହା ହା।
ଆ ହ ମୋ ଦ୍ୱାରା ହବ ନା।
ଛାଡ ଛାଡ ଛାଡ।
ମୁଁ ପେମେଣ୍ଟ ଦି ଟା ପାଇଲେ ଅଞ୍ଜଳି। ମୁଁ ଆଇ ଡି ଦେଇ ଦେବି ତମେ କଥା ହବ ମୁଁ ପାରିବି ନାଇଁ ତମେ ଏମିତି କଥା ହେଇ।
ହାଲୋ।
ହେଲା।
ଏ ହେ ହେ। ଅଞ୍ଜଳି ସେ ଅଞ୍ଜଳି ଭାଇଙ୍କର କଥା ହଉଛି ସୁମି ତା
ଆଁ।
ଅଞ୍ଜଳି ତା ଅଞ୍ଜଳି ଗୁଡା ଭାଇଙ୍କର ଚଲାଉ ଜେଦା ଭାଇଙ୍କର ଆଉ ସୁମି ତା ବାପାଙ୍କର
ଆ ସବୁ ସରେଇ ସାରିଲ ନ ଏକ୍ସଟ୍ରା ଆଉ ଗୋଟେ ଗୋଟେ କାଉଣ୍ଟ ଚଲଉଚ।
ଆଉ କଣ ଯୋଉ ଦିନ ଲାଷ୍ଟ ଜାଣିକି ହଲା ଆଉ ଗୋଟେ ହଉଚି ବୋଲି ଜାଣିଲେ ନା। ତ ସେଟା ପାଇଁ ଆଉ ଗୋଟେ ଗୋଟେ କରୁଛନ୍ତି ଆଉ।
ଉଁ ହୁଁ।
ହୁଁ ହୁଁ ହାଲୋ।
କଣ ଖବର ଆଉ।
କଁ ହେଲା ଖବର କିଛି ନାହିଁ।
ତୋର ନେଟୱାର୍କ ପାଉ କେତେ ଜୋର ସେ କେତେ ଜୋର ସେ ବର୍ଷା ହେଲାନି କେତେ ଜୋର ସେ।
ତମେ ଆଜି କୃଷକ ପଢା ଆଇଲ ନାହିଁ ଏବେ।
ଗାୟତ୍ରୀ ଶର୍ମାକୁ ଫୋନ କଲେ ଦିଦି ଏତେ ଜୋରେ ବର୍ଷା ହଉଚି କେମତି ହାଲିଆ ହେବେ ବୋଲି କହିବାରୁ କହିଲୁ କି ଝିଅ ଥାଉ ତାହେଲେ ଆମେ କାଲି ତ ଆଇବୁ କାଲି ତ ରବିବାର ଅଛି କମ୍ ବର୍ଷା ହେଲା କି କମ୍ ବର୍ଷା
ନାଇଁ ତ ଆମର ଆଡେ ବର୍ଷା ନାଇଁ।
ଆମ ପଟେ ହଁ ନାଇଁ ନା ଆଉ ହଁ। ଏତେ ଜୋର ବର୍ଷା ଏତେ ଜୋର ବର୍ଷା ଏତେ ଜୋର ବର୍ଷା ନା ମୁଁ ତ ସେଠୁ ଘଣ୍ଟାଟେ ଚାରିଟାରୁ ପାଂଶଟା ଶୁଣ ଚ ଚାରିଟା ଅଧେରୁ ପା ପାଂଶଟା ଅଧେଟା ଡାଇରେକ୍ଟ ଛଅଟା ଅଧେ ହେଇଗଲା ମୋର।
ହେ ହେ
ତୁମେ ହୁଁ ହୁଁ।
ଏ ହ୍ୟାଲୋ
ହୁଁ କୁହ ତମେ କୁହ।
ତମେ କୁହ।
ତମେ କୁହ।
ତମେ ତେମ
ହୁଁ କଁ ଖାଇଲ?
କଁ ଖାଇବି ବରା ଖାଇ ଦେଇଚି ଆଉ ହୁଁ।
ଉଁ ହୁଁ। ଆଉ ଘରେ ସବୁ ଭଲ ଅଛତି?
ହଁ ଟିକେ ର କୁଆଡେ ମାମୁଁ ଓହୋ। ଏଇଠେ ଏକା ରହୁଛ ଏବେ।
ହୁଁ।
ହଁ ମୋ ମାମୁଁ ଗୋଟେ ଚାକିରି ପାଇଥିଲେ ଚା କିରି ଛାଡିଲେ ଆଉ ଆସିଲେ ଆଉ ମୁଇଁ ଆଇ ଏସ୍ ହେବି ବୋଲିକରି ଏ ପର୍ଯ୍ୟନ୍ତ ପଢୁଛନ୍।
କିଏ ସେଇଟା?
ହ ଏ ଆମଙ୍କୁ ଛୋଟ ଛୋଟ ଥିଲୁ ଅଳ୍ପ ପଡଉଥିଲେ ସେ ମାମ୍। ବାହା ବି ଦିନ ହଉନାହାନ୍ତି କିଛି ନାହାଁ। ସେ ଜଣେ କ ହଁ ବାଦଲ ବୋଲି କାଲି କହୁଥିଲା ଫାଇନାନ୍ସରେ ରହିବୁ କି ବଢି ଗାର୍ଡ।
ହଁ ହରଠିକ୍ ଅଛି କଣ ହେଲା।
ହଁ ସିଏ ଅଫିସ ଯାଇନାହିଁ ତ ବର୍ଷା ପାଇଁ ଏକା। ବଜେଟରେ କହିଲୁ କଣ ହଉଛିସାର ପିଲା ଖୋଜୁଚନ୍ତି ରୋଜଗାର କରେନ୍ତେ ହଉ ପଚାରିଲେ ଯୋଉ
ହୁଁ।
ଦରମା ଟା ହଉଛି ମାନେ କଣ କହୁଛନ୍ତି ପନ୍ଦର ନା ଷୋହଳ। ତାପରେ ଗୋଟେ ଗୋଟେ କମିଶନ ଅଛିଁ ହାଁ
କେତେ ଟାଇମ୍ କାମ?
ସେଟା ମାଷ୍ଟେ ରେ ତତେ ଟାର୍ଗେଟ ଦେବେ, ତୁଇ ସେଟା ଦଶ ଦିନ ର ପୁରା କରେ କି ଯେତିକି ଦିନ ରେ ପୁରା କରେ। ସେଟା ତ ଭପେ ଡିପେଣ୍ଡ ଆପ୍ ଆଉ। ଆଉ କଣ ଖବ?
କଣ ଖବର କିଛି ଖବର ନାହିଁ।
ହେଲା ବଲେ କରିବି ଘରେ ବି ମୋର ଇଜ୍ଜତ ଟିକେ କମଲା ନ ଟିକେ ଟିକେ
ଘରେ ବୋଲି ନାଇଁ ସବୁଆଡେ ସବୁଥିରେ କାହାକୁ ଦେଖେଇ ହେବାକୁ ଗୋଟେ ଜିନିଷ ଯିବନି ନିଜକୁ ପଚାରିବାର ଅଛି କି ନାଇଁ ମୁଁ କଣ କରୁଚି ବୋଲି।
ହଁ କୋଡିଏ ଏକୋଇଶ ପିଲା ଗୋଟେ ଘରେ ପଇସା ମାଗିଲେ ଭଲ? କାହାର ଆଗରେ ଇଜର୍ ଇଜତତ୍ କେବେ?
ଏଁ।
କେବେ?
ଏବେ ଏବେ।
ଉଁ ହୁଁ ରାତିରେ ବିରିୟାନୀ ଭଲ ଲାଗୁନି।
ଭଲ ଲାଗିବ ସବୁ ଭଲ ଲାଗିବ
ଉଁ ହୁଁ।
ହଁ।
ଇସିକାକୁ ମୋବାଇଲ ଗୋଟେ କିଣିଦେବେ? ସେ ଭୁବନେଶ୍ୱରରେ ପଢ଼େ ଇସିକାକୁ।
ଆଁ।
ରସିକାକୁ।
କାହାକୁ କିଣ ତ କଣ କିଣଦବ?
ଇସିକାକୁ ନୂଆ ମୋବାଇଲ ଗୋଟେ କିଣିଦେବେ।
ଓ ମାଗ ଆମର ଝିଅ ପଢ଼ୁ ବୋଲିିକିରି।
ହଁ ଭୁବନେଶ୍ଵରରେ ଯେହେତୁ ସିଏ ପଡିବ। ଫୋନ ଗୋଟେ ଦରକାର ମାମୁଁ ମାଇଁ। ଅଫିସ୍ ଯିବେ ମୁଁ ଫୋନ୍ ଟେ ରହିବନି ଉଁ ନାଇଁ ବସ ବାର ହଜାର ଗୋଟେ ଫୋନ୍ କିଣିଦବେ ବେଶୀ ବି ନାଇଁ।
ମାତ୍ର ଦଶ, ବାର ହଜାର।
ହଁ ସେତିକିରେ କିଣିଦେବେ ତାପରେ ତାର ପ୍ଲସ୍ ଟୁ ରେଜଲ୍ଟ୍ କୁ ଦେଖ୍ ଦେଖିକି ତାପରେ କଣ କରାଯିବ ଏଇଟା ଗୋଟେ କ୍ୟା କାହିଁକି ବୋଲି ଗୋଟେ ଖାଲି ଧରୁ
ଇ-ସି ଆଉ ତାର ଫୋନ୍ ଯଉ ଥିଲା? ରେଡ୍ମି।
ହଁ ରେଡ୍ମି ସେ ପୁରା ଖରାପ୍ ହେଇଗଲା କେତେ ସଜେଇବେ ଖ- ଖତ ହେଇଗଲାଣି
ଏଁ- ଏଁ- ଏଁ- ହେଁ -ହେଁ। ମୋର ନବ କି ପାଞ୍ଚ ହଜାରରେ ଦେଇଦେବି?
ଉଁ- ନାଇଁ। କିଛି ଦରକାର୍ ନାହିଁ ସେମାନେ କିଣିବେ।
ଏବେ ଯଉଟା ୟୁଜ୍ କରୁଚି ବାଇଶ୍ ହଜାର ପାଁଆଶ
କିଏ ହେତିକି ଦେବେ ଆଜିକାଲି।
କିଏ ଦବ ତମେ ଦବ।
ହଁ -ହଁ- ହଁ ମୋର ତ ପଇସା ଅଛି।
ମୋର ପଇସା ଥିଲେ ଡାଇରେକ୍ଟ୍ ମୁଁ ଗୋଟେ ଫୋନ୍ କିଣି ଦେଇଥାନ୍ତି।
କାହାକୁ?
ତମକୁୁ।
ଆଁ।
ପଇସା ଥିଲେ ମୁଁ ତମୁକୁ ଗୋଟେ ଫୋନ୍ କିଣି ଦେଇଥାନ୍ତି ଏତେ ଜଗୁଆ ଯାକ ନାଇଁ।
ଇସ୍ କଉ ଫୋନ୍ ଦେଇଥାନ୍ତ ତାହେଲେ?
ଚାକିରି କରେ ସେବେ ଦେଖାଯିବ ମୋର ଗୋଟେ ଫୋନ ନାଇଁ ଆଉ ମୁଁ କେମିତି କହିବି କଣ ବୋଲି ସିନା ହଁ ବୋଲି କହିବି।
ଜିମ୍ ଯିବା ଆସ।
ମୁଁ।
ଜିମ୍ ଯିବା ଆସ।
ଜିମ୍ ଯିବି ହଁ -ହଁ ଜିମ୍ ଯିବି ତ ଜିମ୍ ଯିବି କାହିଁକି ଯିବିନି।
ଆସ ଯିବା ଆମ ଘର ସାଇଟ୍ ରେ ତ ଅଛି ଆଉ।
ଉଁ -ହୁଁ ପଇସା କେତେ?
ହଜାରେ ଲ ମା
ମାସେ କୁ?
ହଁ।
ସେ ହଜାର୍ ଟଙ୍କାରେ ଆଉ କଣ କିଣିକି ଆଣିକି ଖାଇଲେ ବଳ ହବ ହଉ ରଖୁଚି ହାଁ। ହଉ ରଖୁଚି ଟା ଟା- କିଏ ଫୋନ୍ କରିବ?
ମୁଁ କରୁଚି।
ହଉ ହୁଁ ଟା ଟା।